ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହଁ ଭୟ ସବୁ ଆପଣ।
ଆଜ୍ଞା ଆଜ୍ଞା ଶୁଭୁଛି ମୋ ଭଏସ ଆପଣଙ୍କୁ ଶୁଭୁଛି ତ?
ହଁ ଶୁବୁଚି ଆପଣଙ୍କୁ ଠିକ୍ ସେ ସୁୁବୁଚି ତ ମାନେ କିଛି ଅସୁବିଧା ନାହିଁ
ନା ନା ନା ନା କ୍ଲିୟରଲି କ୍ଲିୟରଲି।
ଆ ହଉ ଆପଣ ଯଦି ବ୍ୟସ୍ତ ଥିଲେଆ ଅ ଆପଣ ଟିକେ ଏ ବ୍ୟସ୍ତ ହୁଅନ୍ତୁନି ଇଏନେ ଟେକିସୁ ଫାଶ୍ ହବ ତାପରେ ଠିକ ହେଇଛି
ଆଛା ହଉ ହଉ।
ଅ। ଆଉ ଆ ଆପଣ ବୋଧେ ପୁରୀ ଭ୍ରମଣ କରୁଛନ୍ତି ଏବେ?
ନା ନା ମୁଁ ପୁରୀରୁ କାଲି ରାତି ଚାରିଟାରୁ ଫେରି ଆସିଲିଣି।
ବହୁତ୍ ହିଁ ଭଲ କାମ କରୁଚନ୍ତି ଆପଣ ଆ ଆଉ ଆଜି ଜି ଦିନସରା ଆପଣ ଭୁବନେଶ୍ଵରରେଥିଲେ ବୋଧେ?
ଆଜ୍ଞା ଭୁବୁନେସ୍ବର। ଏବେ ସେଠୁ ଆସିକି ମୁଁ ପୁଣି ଆଉଥରେ ବି ବୁଲିବାକୁ ପଳେଇଥିଲି।
ହଁ ବହୁତ ହି ଭଲ କାମ କରୁଚନ୍ତି ଆଜି ରବାର୍ ଥିଲା ଆପଣ ବୁଲି ପାରିବେ ଆଜି। ଆଉ ଆ ତାପରେ ସେଠୁ ଆସି ଆପଣ କଉଠିକି ଯାଇଥିଲେ?
ସେଉଟୁକୁ ଆସିକି ନା ନା ମାନେ ଏମତି ହିଁ ଖା ଜଷ୍ଟ ଦଶ ପନ୍ଦର ମିନିଟ୍ ତଳେ ମୁଁ ମାନେ ଆମ ଘର ପାଖରେ ଯାଇଥିଲି ଗୋଟେ ଜିନିଷ ଆଣିବା ପାଇଁକି ମାନେ ସ୍କୁଟି ନେଇକି ଯାଇଥିଲି।
ବହୁତ ହିଁ ଭଲ କାମ କରୁଛନ୍ତି ଆପଣ ବହୁତ୍ ହିଁ ସା ସାହାସି ଅଟନ୍ତି। ଯାନବାହାନ ଆପଣଙ୍କ ବ୍ୟକ୍ତିଗତ ଯାନବାହାନରେ ଆପଣ ଆ ଯାଇପାରୁଛନ୍ତି ଆପଣ ସ୍ଥାନାନ୍ତର ହୋଇପାରୁଛନ୍ତି ହଁ କୁହନ୍ତୁ?
ତ ରାସ୍ତାରେ ଆସିଲା ବେଳକୁ ମୋ ଫୋନ୍ ଟା ଗଳେଇ ଦେେଲି ତା ଉପରେ ଗୋଟେ ବାଇକ୍ କଲାଟା ଆସଲା ଗାଡ଼ି ଚଢ଼େଇ ଦେଇକି ପଳେଇଲା।
ବୋହୁତ ହିଁ ଦୁଃଖଦ ବିଷୟ ଆପଣଙ୍କ ଆ ପୁରା କ ଥା ଶୁଣି ମୁଁ ଦୁଃଖ ପ୍ରକାଶ କରୁଚି ଆପଣଙ୍କ ଫୋନ୍ କେମିତି କଣ ହେଲା ଆପଣ ଫୋନ୍
ହଁ ମୋ ଫୋନ୍ ଟା ଠିକ୍ ଅ ଚି ବାସ୍ ବାକାବାଟା ଆର ଟିକେ ସେ ଇଞ୍ଜୋରି ହେଇଯାଇଚି। ସେ ଚଳିବ ଫୋନ୍ ବଞ୍ଚିଯାଇଚି ସେଟା ବଡ଼ କଥା।
ଆପଣ ହସ୍ପିଟାଲ ନେଇଛନ୍ତି ଫୋନ୍ କୁ ଆପଣ ଫୋନଙ୍କର କିଛି ହେଇଛି ଅସୁବିଧା ଯଦି। ନେଇଯାଆନ୍ତୁ ଆପଣ ରିପେୟାର୍ କରି।
ନାଁ ଫୋନ୍ ଠିକ୍ ଅଛି ଫୋନ୍ ରେ କିଛି ହେଇନି। କ୍ୟାମେରା ସାଇଟ୍ ତଳେ ପଡ଼ିଥିଲା ଡିସପ୍ଲେ ଉପରେ ପଡ଼ିଥିଲା ତ ଡାଇରେକ୍ଟ୍ ଗୋଟେ ବାଇକ୍ ବାଲା ଆସଲା ମଝିରୁ ଚଢ଼େଇ ଦେଇକି ପଳେଇଲା।
ଆ ଆପଣ ବାଇକ୍ ବାଇ ଭାଇଙ୍କର ମା ଭୋଉଣୀଙ୍କୁ ମନେ ପକେଇଲେନ୍
ଆ ସେଇଟା ତ ଟିକେ ଟିକେରେ ଛାଡ଼ିଦେଲି ଆଉ ମିନ୍ ଟିକେ ତ କହିବି ଏମିତି ନୁହଁ କି ମୁଁ ଚୁପ୍ ରହିଯିବି ଟିକେ କହିଦେଇକି ଛାଡ଼ିଦେଲି ଆଉ କଁ କହି ବେ ଭୁଲଟା ତ ମୋର ଥିଲା ମୋରି ଫୋନ୍ ଗଳିଥିଲା ରାସ୍ତା ମଝିରେ।
ଆପଣ ଉଚ୍ଚ ସ୍ବରରେ ନ କହି ଆପଣ ମନେ ମନେ ଅ ମନ ପକେଇଛନ୍।
କିନ୍ତୁ ବେଶୀ କିଛି କହିନି।
ବୋହୁତି ଭଲ କାର୍ଯ୍ୟ କରୁଚନ୍ତି ଆପଣ ଆଜି ଫୋନ୍ କେମତି ଗଳେଇଥିଲେ? ଆପଣଙ୍କ ଘରେ କିଛି କହିନାହା ଜ ବୋହୁତ ଏଞ୍ଜୋରୀ ହେଇନି ଯେହେତୁ ଆପଣଙ୍କ ଘରେ ବି କିଛି କହିନଥିବେ।
ନାଁ ନାଁ ମୁଁ ଖାଲି ମୋର ଗୋଟେ ସାଙ୍ଗକୁ ଫୋନ୍ କରିକି ଜଣେଇଛି କି ଏମତି ଭଲ କାମ ସବୁ ମୁଁ କରିଦେଇଚି ବୋଲି।
ହଁ ଅତି ସୁନ୍ଦର ଆପଣ ବୋହୁତ ହିଁ ଭଲ କାର୍ଯ୍ୟ କରୁଚନ୍ତି ଆଉ କାଲି ଆପଣଙ୍କର ଏପ୍ସେ କେମତି ଥିଲା ପୋଚ ଯାଇକି ଠିକି ଠାକେଥିଲା।
ନା ନା ବହୁତ ଖରାପ ଥିଲା।
ଆଉ କିଛି ଅସୁବିଧା ହେଇଯିବ କିତ୍ନୁ?
ଆ ବାଟରେ କିଛି ହେଇନି ଯାଇ ପହଞ୍ଚିକି ଅସୁବିଧା ଏଇଆ ହେଲା କି ଯେହେତୁ କାଲି ଦେବସ୍ନାନ ପୂର୍ଣ୍ଣିମା ମାଆ। ତ ଆଜି ମନ୍ଦିରର ଦର୍ଶନ ବନ୍ଦ ଅଛି ତ କାଲି ଆମେ ରାତି ଏଗାରଟା ବେଳେ ଯେତେବେଳେ ପହଞ୍ଚିଲୁ ଅଲରେଡ଼ିଡ ମାନେ ସବୁ କିଛି ଲାଇନ କ୍ୟୁ ବନ୍ଦ ହେଇଯାଇଥିଲା ଆଉ ଯଦି ଆମେ ସେତେବେଳେ ଲାଇନରେ ଛିଡ଼ା ହେଇଥାନ୍ତୁ ଦେନ୍ ଆଜି ଚାରିଟା ବେଳେ ଦର୍ଶନ ହେଇଥାନ୍ତା। ମାନେ କାଲି ରାତିରୁ ଛିଡା ହେଇଥିଲେ ଏବେ ଦର୍ଶନ ହେଇଥାନ୍ତା।
ଓ ବହୁତୀ ହି ଭଲ ସିଷ୍ଟମ।
ହ ଏତେ ସମୟ ତ କେବେ ଛିଡ଼ା ହେଇପାରିବୁନି ତ ଆମେ ରିଟର୍ଣ ଆସିଗଲୁ ମାନେ ପୁରୀରୁ ଫେର୍ ବିଚ୍ ପଳେଇଲୁ ବିଚ୍ରେ ଦିଇଟା ଯାଏ ଦିଇଟା ତିନିଟା ଯାଏଁ ଥିଲୁ। ତାପରେ ରିଟର୍ଣ ଆସିଗଲୁ ରାତିରେ ହିଁ।
ରାତିରେ ହିଁ ପଳେଇ ଆସିଛନ୍ତି ବହୁତ ହି ଭଲ କାର୍ଯ୍ୟ କରିଛନ୍ତି। ହଁ ଆ ଆପଣଙ୍କର ମାନେ ଆପଣଙ୍କ ପର୍ସନାଲ କାର ସେଇଭଳିଆ ବଡ ଯାନରେ ଆପଣ ଯାଇଛି। ହୁଁ।
ଆଜ୍ଞା ଆଜ୍ଞା। ହ
ବହୁତ ହିଁ ବଢିଆ ବହୁତ ହିଁ ସୁନ୍ଦର କହାଯ୍ୟ କରୁଛନ୍ତି ଆପଣ ଆପଣଙ୍କର ଜଣେ ଭାଇ ମୋସାଥି ରେଲା। ନେଚୁ ରାଲେ।
ଆଜ୍ଞା।
ଆପଣଙ୍କ ଭାଇ ଜଣେ ଥିଲେ ନାଇଥ କ୍ଲାସର?
ହଁ ଆପଣ କେମିତି ଜାଣିଲେ?
ଆପଣ କହିଥିଲେ ମତେ
ହ୍ୟାଲୋ।
ହଁ ଆପଣ କହିଥିଲେ।
ଓ ଅଚ୍ଛା ଆଚ୍ଛା ମୁଁ ଭୁଲିଯାଇଥିଲି।
ହଁ ଆପଣ ବହୁତ ଲୋକଙ୍କ ସହ କଥା ହଉଛନ୍ତି ଟିକେ ଅ ଭ୍ରମଣ ଶକ୍ତି କେ ବଢି ଯାଇଛି, ଆଉ ଟିକେ ମନେରଖିଥିବା ଶକ୍ତି କମିଯାଇଛି। ହଁ ହଁ। ଅ ଆ ଆଉ ଆପଣଙ୍କ ଭାଇ ଏବେ ଠିକଠାକ ପାଠ ପଢାପଢି କରୁଛନ୍ତି ଆପଣଙ୍କ ଭାଇଙ୍କର ଆ କୋଉ ସ୍କୁଲ ଅଛି? କୋଉଠି ମାନେ ସି ବି ଏସ୍‌ ଇ ରେ ନା? ଆଇସିଏସ୍‌ ନା, ଶିଶୁ ମନ୍ଦିର ଭଳିଆ ଓଡିଆ ମିଡିୟମ୍?
ହଁ ଭାଇ ର ସି ବି ଏସ ଇ ତ
ହୁଁ।
ହଁ ଭାଇ ର ସି ବି ଏସ ଇ।
ଆଉ ଆପଣ ତାଙ୍କୁ ପଢେଇ ପାରିବେ, ଆପଣ ଯେହେତୁ ଜଣେ ଜ୍ୟେଷ୍ଠ ଭଉଣୀ, ତ ଆପଣ ପଢେଇ ପାରିବେ ନା?
ହଉ ତ ମା
ଆପଣଙ୍କୁ ଭଏସ୍ ଆସୁଚି ମୋ ଶବ୍ଦ ଶୁଣି ପାରୁଚନ୍ତି ଆପଣ? ହାଲୋ।
ହାଲୋ।
ହଁ ମୋ ଶବ୍ଦ ଶୁଭୁଚି ଆପଣଉ?
ଆପଣଙ୍କୁ ଶବ୍ଦ ଶୁଭୁଥିଲା କି?
ହଁ ବୋହୁତ ହିଁ କମ୍ ମାତ୍ରାରେ ଶୁବୁଥୁଲା।
ଆଚ୍ଛା ଆଚ୍ଛା ଆକ୍ଚୁଲି ମୋ ଘରକୁ ଘରେ କେତେ ଜଣ ଅଛନ୍ତି ତ ସେ ଏବେ ଯାଉଚନ୍ତି ତ ପରେ ଅଚାନକ୍ ଡାକିଦେଲେ ତ ମୋତେ ଟିକେ ଯାଇକି ମୁଣ୍ଡିଆ ମାରିବାକୁ ପଡ଼ିଲା ତ ମୋ ଫୋନ୍ ଟା ପକେଟ୍ ରେ ରଖିଦେଇକି ପଳେଇଥିଲି।
ହଁ ବୋହୁତ ହିଁ ଉତ୍ତମ କାର୍ଯ୍ୟ କରୁଚନ୍ତି ଆପଣ ଆ ଆପଣଙ୍କୁ ମୁଣ୍ଡିଆ ମାରିବାକୁ ବି ଡା- କୁଚନ୍ତି ଆପଣ ନିଜେ ମାରୁନାହାନ୍ତି।
ମାନେ ଡାକୁଚନ୍ତି ମାନେ ଡାକୁଚନ୍ତି ମାନେ ଏଇଆ କି ସେମାନେ ଗଲେ ଆଉ ମୁଁ ଛାତରେ ଥିଲି ତ ସେମାନେ ଯେହେତୁ ଗଲେ ତ ମୋତେ ମାମା ଡାକିଲେ କି ସେ ମାନେ ଯାଉଚନ୍ତି ତ ମୁଁ ଆସିକି ମୁଣ୍ଡିଆ ମା ଏଇଟା ହଉଚି କଥା।
ବୋହୁତ ହିଁ ଭଲ କାର୍ଯ୍ୟ ବୋହୁତ ହିଁ ଉତ୍ତମ କାର୍ଯ୍ୟ କରୁଚନ୍ତି ଆଉ ଦିନରେ ଆଉ କିଛି କ ଥିଲେ
ହଁ‌
ହଁ ଦିନ ସାରା ବୁଲିଚନ୍ତି ନାଁ ରିଲସ୍ ସ୍କ୍ରୋଲ୍ କରିଚନ୍ତି କିଛି କରିଚନ୍ତି?
ଦିଇଟା ଆକ।
ହଁ ବୁଲିଚନ୍ତି ଆଉ ରିଲସ୍ ସ୍କ୍ରୋଲ୍ କରିଚନ୍ତି ଆପଣଙ୍କ ଆ ପ୍ରତିଦିନ ଜୀବନଯା ପନ ଏମିତି ହୋଉଚି ନାଁ କିଛି ପାଠ ପଢ଼ା ହୋଉଚି ଏ ସେମିତି ଆପଣଙ୍କ ଟିକେ କଷ୍ଟ ଲାଗୁଥିବ।
ହ
ନା କେବଳ ହିଁ ଏ ରିଲ୍ସ କର?
ପାଠ ପଢା ତ ହଉନି ଖାଲି କଲେଜ ଯିବା ହଉଛି, ଆସିକି ଘରେ ଫୋନ ଦେଖିବା ହଉଛି
କେବେ ଏମିତି ଭାବିଛନ୍ତି, ମୁଁ ଆଜି ପାଠ ପଢିବି କେବେ ଭାବିଛନ୍ତି ପାଠକୁ ହଁ ବହୁତ ହି ସୁନ୍ଦର ଆପଣଙ୍କ ଚିନ୍ତାଧାରା। ହଁ ମୋର କାଲି ହିଁ ଏକଜାମ ଅଛି।
ଆଚ୍ଛା। ତାହେଲେ ଆପଣ ପାଠ ପଢିବା କଥା ନା?
ନା ମୁଁ ଏକ୍ଜାମ ପୂର୍ବ ଦିନ ବି ପଢେନି, ମୁଁ ଏଜାମ ର ପୂର୍ବ ପାଞ୍ଚ ମିନିଟ୍
ଆପଣ ତ- ହଁ ଆହୁରି ଭଲ ପିଲା ଆହୁରି।
ହଁ ତ ମୁଁ ପାଞ୍ଚ ଦଶ ମିନିଟ୍ ଥାଏ ଆ ଅଧଘଣ୍ଟା ହୋଇଥାଏ ମହର୍ଷି ଗଦେଇ।
ଆଚ୍ଛା। ମହର୍ଷି, କୋଉ ଡିପାର୍ଟମେଣ୍ଟ?
ମୋର ମ୍ୟାଥ ଅଛି।
ଆଚ୍ଛା। ମହର୍ଷିରେ ଆକ୍ଚୁଆଲି ମୋର ବହୁତ ସାରା ସାଙ୍ଗ ଅଛନ୍ତି।
ଓ ବହୁତ ହିଁ ଭଲ କଥା। ଆପଣ କିଛି ସାଙ୍ଗଙ୍କ ନାଁ କହିପାରିବେ?
କିନ୍ତୁ ସେ କେଉଁ ଡିପାର୍ଟମେଣ୍ଟରେ ଅଛନ୍ତି ଆକ୍ଚୁଆଲି ମୁଁ ଜାଣିନି।
ହଁ ତ ମୁଁ ବି ମାନେ ହୁଁ। ଚିହ୍ନିଛି ଏମିତି ପ୍ରାୟ ପିଲାମାନେ ଡିପାର୍ଟମେଣ୍ଟର ଗମେନ୍ସ
ଏମିତି ଟ୍ୱେଲଥରେ ବି ପଢ଼ିଛନ୍ତି, ଏବେ ବି ପଢ଼ୁଛନ୍ତି ତ ଅଛନ୍ତି କେତେଜଣ। ମାନେ ମୋର ସ୍କୁଲ୍ ଫ୍ରେଣ୍ଡସ୍ ବହୁତ ସାରା ତ
ଓହୋ। ସ୍କୁଲ ସାଙ୍ଗ ସାଙ୍ଗ
ଆଜ୍ଞା।
ଆଉ ଅ ମାନେ ଆପଣ ଆଉ କିଛି ଆଜି କାମ ନାହିଁ ମାନେ ଯେମିତି ଆ ଆପଣ ଅ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇନାହାଁନ୍ତି କିଛି କରିନାହାଁନ୍ତି ସେମିତି
ନା ନା ଆଜି ମୁଁ ବୁଲିବାକୁ ଯାଇନି, ଆଜି ମୁଁ ଭଲ ପିଲା ଭଳିଆ ଘରେ ବସିଛି।
ହୁଁ ଆପଣ କୋଉ ସାଙ୍ଗଙ୍କ ପାଇଁ ଅପେକ୍ଷା କରିଥିଲେ ସେ ସେଦିନ ସେଇ ରାତିରେ
ଆଜ୍ଞା।
ଆପଣଙ୍କ ସାଙ୍ଗ ଦେଖା ହେଲେ?
ହଁ ହଁ ଦେଖା କରିକି ତ ଘରକୁ ଆସିଲି।
ହୁଁ। ଘରେ କିଛି କହିଲେନି ଏତେ ଲେଟ୍ କଣ ପାଇଁ ହଉଛି?
କଣ କହିବି କି ଏ ଦି ଚାରଟା ମି ମିଶେଇକି କହ କହିଥିଲି କିଛି ଗୋଟେ ଆଉ।
ହଁ ଆପଣ ଯାହାବି ଗୋଟେ ବାହାନା
ଆଜ୍ଞା। ସିଏ ଆକ୍ଚୁଆଲି ବଡଗଡାର ହିଁ। ତ ବ୍ରିଟର ସେଇଟା ତ
ହଁ ଆ ଚିହ୍ନିଥିବେ ବୋଧେ? ମାନେ ବାପା ମା ବି ଜାଣିଥିବେ ଭଲ ସାଙ୍ଗ ଯେହେତୁ
ହଁ ହଁ ଜାଣିଛନ୍ତି ବୋଲି ତ ଛାଡିଛନ୍ତି।
ହଉ ଆ-ଆପଣ କଲ କାଟି ପାରିବେ, ମୁଁ ଆପଣଙ୍କୁ ଆ ପରେ କଲ କରିପାରିବି।
ହଁ ନିଶ୍ଚୟ ନିଶ୍ଚୟ।
ଜ୍ଞାନ ଧନ୍ୟବାଦ।